ହାଲୋ।
ହାଲୋ।
ହାଲୋ ହୁଁ କଣ କରୁଚ?
ନାଇଁ ଏଠି ଏବେ କଲେଜରୁ ଆସିଲତ ଏବେ ଖା ବସିଥିଲି।
ହୁଁ ହୁଁ। ମୁଁ ଏଇଠି ବସିଥିଲି ଆଉ ବସିଥିଲି।
ଉଁ ହୁଁ ଆଉ ଖାଲି ବଲେ ଭାତ ଡାଲି ଆଳୁ ବାଇଗଣ ଭୁଜା ଆଉ ବଡ଼ି ଛୁ ବଡ଼ି କରା ହେଇଥିଲା ଆଉ ସେଇଟା ଭାଜା ହେଇଥିଲାତ ଏଇଟା। ତମେ ଖାଇ ସାରିଲନି?
ମୁଭାତ ଖାଇଥିଲି ପଖାଳ ଖାଇଥିଲି ପଖାଳକୁ ବରା କୁ ପକୋଡ଼ି ତରକାରୀ। ଖାଇନି ରୋଷେଇ ଭାତ ଖାଇନି।
ଏଇ ନାଇଁ ଏଇ ଯେମିତି ଗରମ ହଉଛି ପଖାଳ ଭାତ ଖାଇଦେଲେତ ବଢ଼ିଆ ଆଉ।
ହୁଁ।
ସେଟା ଗୋଟେ ହଁ। ଗ ଗରମ ଦିନ ପାଇଁ ସେଟା ଗୋଟେ ମାନେ ଶାନ୍ତି।
ହୁଁ ପଖାଳ ଭାତ ଟିକେ ଏଇ ମାଛ ବେଶର ଭଜା ହେଇଥିବ ଟିକେ ହ ଖାଇଦ
ଉ ମତେ ମତେ ମତେ କେମିତି କହିଲ ପଖାଳ ଭାତ ତାସାଙ୍ଗକୁ ଦହି ଟିକେ ପଡ଼ି ଥିବ ତା ବାଦେ ବଡ଼ି ଚୁରା ଆଉ କଣ ଭୋଜା ଭୁଜି ହେଇଥିଲେବି ଢେରେ ମୋପାଇଁ ମୁଁ ଏତିକିରେ ଉଲ କିନ୍ତୁ ଭାତ ପଖାଳ ଭାତରେ ଟିକେ ଦହି ପଡ଼ିଥିବ ଆଉ ବଡ଼ି ଚୁରାଟା ହେଇଥିବ ଏଇ ଦିଟା ମୋର ଫେରେଟ୍।
ହୁଁ। ମତେ ଟିକେ ଦହି କ୍ଷୀର ଦହି ମତେ ଟିକେ ପସନ୍ଦ ନୁହଁ ତ।
ଓ ଖାଉନ ତାହେଲେ ତମେ?
ନା ଦହି ଛେନା।
ହଁ ଖାଉନ ଏରା ଏରାବି ଖାଉନ?
ନା ଖାଲି ମୁଁ କ୍ଷୀର ଖାଇଥିଲି ବାଧ୍ୟରେ ପୁଅ ଯୋଉ ପେଟରେ ଥିଲା ଇଏ ରାଣ ପ ପକେଇକି ଦିଅନ୍ତି ସେମିତି ଉକୁଚେଇ ହେଇ ହେଇ ହେଇ ହେଇ ପିଇବି।
ନାଇଁ ଏଇଟା ନାଇଁ ଜଣେ ଜଣେ ଖାଆନ୍ତିନିନା ଆଉ ଖା କରିକି ଯୋଉ ଗଉଡ଼ ଜାତି ଜାଣିଥିବ ସେ ଗଉଡ଼ ଜାତି ରାତିରେ ସେମାନଙ୍କର କଣ ଗାଈ ହଗା ରଖିଥିବେ ସବୁଦିନ କ୍ଷୀର ଛେନା ସବୁ ହୋଉଥିବ କିନ୍ତୁ ସେମାନଙ୍କ ପୁଅ ଝିଅ ଖାଆନ୍ତିନି। ଆମେ ଇଆଡେ ବ୍ୟାକୁଳ ହୋଉଥୁବା ଆମକୁ ଖା କାଳେ କ୍ଷୀର ଟିକେ ହେଲା ମିଳିଯାଆନ୍ତା। ବଟ ସେମାନେ କିନ୍ତୁ ସେମାନଙ୍କର ନାହିଁ ସେମାନଙ୍କ ପା ହାଣିକି ପାଖରେ ଥୁଆହେଇଥିବ ସେମାନେ ଖାଇବେନି।
ହୁଁ। ମତେ ବି ପସନ୍ଦ ନାହିଁ ଏଇ କ୍ଷୀର, ଦହି, ଛେନା, ଘିଅ, ଘିଅ ବି ଭାତରେ ପକେଇଲେ ମୁଁ ଖାଉନି।
ଉଁହୁଁ। ହଁ ଏକାବେଳେ ଖାଉଛନ୍ତି ଯେ ଆମର ଏମତି ଉଁ ଉଁ ଉଁ ମତେ ହେରା ପସନ୍ଦ ନୁହଁ ମତେ ଘିଅ ଭାତ ବାନ୍ତି କରିଦେବି।
ଗରମ ଭାତରେ ପକେଇଲେ ବାସ୍ନା ହବ ନାଇଁ କି ତମ ଭାଇ ଖାଉ ନ୍ତି ତମ ଭାଇ ଖାଉଛନ୍ତି ଭାତରେ ଗରମ ଭାତରେ ତଲେ
ଓହୋ ଇଏ ଯୋଉ ବ୍ରାହ୍ମଣ ଜାତିରେ ସେମାନେ ଘିଅକୁ ଅଧିକ ପସନ୍ଦ କରନ୍ତି।
ହଁଅ।
ସ୍ ସେମାନେ ଖାଇବେ ହଁ ସେମାନେ ଭା ତ ଭାତ ହେଇଗଲା ଭାତରେ ଆଙ୍କା ନେଇଗା ଆମେ ଗୋଟେ ଚାମଚ ପକେଇଲେ ସେ ଆଣି ତିନି ଚାରି ଚାମଚ ପକେଇବେ। ଯୋଉ ଜାତିରେ ଯାହା ଅଛି।
ହୁଁ ଆଉ କୁଆଡେ ବୁଲାବୁଲି କରି ଯାଇନ?
ନା ମ ଏଇ ଖରାରା ଯେମତି ହୋଉଚି ଯିବାକୁ ଇଚ୍ଛା ହୋଉନି।
ଉଁହୁଁ ଆମେ ଯାଇଥିଲୁ କାଲି ବୈଷ୍ଣବୀ ଦେବୀ।
ଉଁହୁଁ ସେଇଟା କୋଉଠି?
ସେଇଟା ଏଇ ନୟାଗଡ ଯୋଉ ବାଇପାସ ରୋଡନା ହେଇନି ମାଆଙ୍କ ବୋଲି ମାଁଆଙ୍କ ଆଡକୁ ହଁ ହେଇଠୁ ବାଇପା ସିଏ ଯୋଉ ଏଇ ବାଇପାସ ରୋଡ ଭିତରେ ଦେଇକି କେତେଗୁରେ ବାଟ ଏଇଠୁ ତିରିଶ କିଲୋମିଟର ହବ।
ଓହୋ ମାଆଙ୍କ ବୋଲି ଏଠୁ ତିରିଶ କିଲୋମିଟର।
ନାଇଁ ନାଇଁ ଆମ ସଁପଡାରୁ।
ଓହୋ ସେମିତି ଏତେ ବାଟ ତାହେଲେ କୋଉଥିରେ ବସରେ ଗଲ ନା ବାଇକରେ?
ନାଇଁ ମ ଏଇ ଅଟୋ କରିକି ଦିଇଟା ଅଟୋ କରିକି ଦଶ ଦଶ ଏକା ଦେଇ ଇଏ ଅ ସେଟାରେ ଦଶ ହେଇ ଆରଟାରେ ଦଶ କୋଡିଏ ଜଣ ଗଲୁ।
ଓହୋ କିଏ କିଏ ଯାଇଥିଲ ତାହେଲେ ପ ପରିବାର ସମସ୍ତେ ଆଙ୍କ?
ହଁ ଆମର ଏଇଠି ଆମ ଘରର ମୁଁକୁ ପୁଅ ଖାଲି ଯାଇଥିଲୁ ଆଉ ଖୁଡି ଘର ସୁମି ହର ସୁମି ବୋଉ ବା ପା ଆଉ ଜିତୁ ଘର ଖାଲି ଜିତୁ ବୋଉ। ଆଉ ଆ ସାନ ଖୋଡି ଘର ଖାଲି ଜୋସ୍ନା ଆଉ ଆସ୍ ସୁମିଙ୍କ ଯାଆ ଯାଇଥିଲେ ସୁମିଙ୍କ ଜୋଇ ପୁଅ ସୁମି ଯାଆଙ୍କ ପୁଅ ଆଉ ତାଙ୍କ ବା ପା ବୋଉ ତାଙ୍କ ଶାଶୁ ଶଶୁର ସବୁ।
ଆ ଏତେ ଯାହାହେଲେ ସମସ୍ତେ ଆଙ୍କ ମିଶିକି ଯାଇଚ ଆଉ ମଜା ମସ୍ତି କରିକି ଆସିଥିବ ଆଉ।
ହଁ ସୁମିଙ୍କ ଅଜା, ଆଈ ପୁଣି।
ଓହୋ ଆଉ ମନ୍ଦିର ମନ୍ଦିରରେ ବୈଷ୍ଣବୀ ମାତାଙ୍କୁ ପୂଜା କରାଯାଏ।
ହଁ।
ଆଉ କେମିତି ମନ୍ଦିରଟା କେମିତି କହିଲ ହେଇଥିଲା?
ମନ୍ଦିରଟା ହଁ ଦେଖିଆକୁ ପୁରା ବଢିଆ ମାନେ ଯିବାକୁ କିନ୍ତୁ ଗାଡ଼ି ପାର୍କିଂ ଯୋଉ ଅଛି ହେଇ ପାର୍କଠୁ ଚାଲିବାକୁ ଅଧିକ ପଡୁଚି ମାନେ ବାଟଟା। ଭିତର ଭିତରକୁ ହଁ ଭିତରକୁ ବାଇକି ବି ଆଲାଉ ନାହିଁ ଏଇ ଚାଲି ଚାଲିକା ଯିବ। ପାର୍କିଂ ରେ ଥୋଇକି ଚାଲି ଚାଲିକା ଅଧିକ ବାଟ ବା। ଚଲା ପଡୁଚି ଗୋଡ଼ କଣ ହେଇ ଯାଉଛି ଆମର ଚଲା ଅଭ୍ୟାସ ନାହିଁ ନା। ଗୋଡ କଣ ହେଇଯାଉଚି ହେଇଚି।
ମୋର ମୋର ପଞ୍ଚମ ହେଇଥିଲା।
ହୁଁ।
ସ୍ତା ପୂର୍ବରୁ ଆମେ ସବୁ ବୁଲାବୁଲି କୋଣାର୍କ ହେଇଗଲା। ପୁରୀ ତାପରେ ଏମିତି ଯାଇଥିଲୁ ତା ସାଙ୍ଗ କୁ ଜେଜେବାପା ଜେଜେମା ଆଉ ମୋ ବାବା ବୋଉ ଆମେ ପରିବାର ତାପରେ ଦୋଦା ଖୁଡି ତାଙ୍କ ପୁଅ ଏମିତି ସବୁ ମିଶିକି ବାହାର ଜାଗା ମାନେ ବାହାର ରାଜ୍ୟ ସମ୍ବଲପୁରୀ ହେଇଗଲା। ବାଲେଶ୍ଵର ହେଇଗଲା ଏମିତି ଯାଇକି ବୁଲାବୁଲି କରିକି ଆସିଥିଲୁ ତାପରେ ଆଉ ନାହିଁ। ତାପରେ ମୋର ଜିତ ହଁ ତାପରେ ମୋର ଯେତେବେଳେ ଯୁକ୍ତ ଦୁଇ ମୋର ଦ୍ଵିତୀୟ ବର୍ଷ ଚାଲିଥିଲା ତ ସେଇ ସମୟକୁ ଆମ ଆମି ଯୋଉଠି ପଢୁଥିଲୁ ସେଇଠି ହେଇ ମାନେ ଯିବା ପାଇଁ ସବୁ ଥିଲା ମାନେ ପଇସା ହେକା ନେଇ ଯାଇଥିଲେ। କୁଆଡେ ଯିବୁ କେମିତି ଯିବୁ ସବୁ କହିଦେଇଥିଲେ କିନ୍ତୁ ଶେଷ ମୁହୂର୍ତ୍ତକୁ ମାନେ ମାନେ ମନା କରିଦେଲେ।
ଓ ହୋ।
ହୁଁ ବହୁତ ଦୁଃଖ ଲାଗିଲା ମାନେ ଏତେ ବର୍ଷ ପରେ ପାଞ୍ଚ ଛଅ ବର୍ଷ କୁଆଡେ ଯାଇନଥିଲି। ଏମିତି ଟିକେ ସାଙ୍ଗ ମାନଙ୍କ ସହିତ ବୁଲାବୁଲି କରିବାର ଥିଲା ଯେ ମନା କରିଦେଲେ।
ହୁଁ ହୁଁ ପୁଣି ପଇସା ହେରା ଫେରେଇ ଦେଇଥିବେ ବୋଧେ ଆଉ।
ପଇସା ପଦେ ତାପରେ ବାପ ମାଆଙ୍କ ସହିତ ଦିଥର ଥରେ ଯାଇଥିଲି ଏଇ ପୁରୀ ଯାଇଥିଲି।
ହୁଁ।
ତାପରେ ଜଣେ ଦିଦିଙ୍କର ବାହାଘର ଥିଲା ଯେ ଭୁବନେଶ୍ୱର ଯାଇକି ବୁଲାବୁଲି କରିକି ଆସିଥିଲି। ଆଉ ସେତିକି ତ ଆଉ କଣ।
ହୁଁ ଏଇନା ଶୀତ ଦିନ ଟା ଠିକ୍।
ହୁଁ ତାପରେ ମଝିରେ ଯୋଉ ରାକ୍ଷୀ ପୂର୍ଣ୍ଣିମା ଆର ବର୍ଷ। ରାକ୍ଷୀ ପୂର୍ଣ୍ଣିମା କୁ ଯୋଉ ରାମ ମନ୍ଦିର ଫତେଗଡ ରାମ ମନ୍ଦିର।
ହୁଁ।
ତ ସେଇଟା ଦେଖିବା ମାନେ ସିଆଡେ ଯାଇଥିଲୁ ଦେଖିବା ପାଇଁ।
ହୁଁ ରାମ ମନ୍ଦିର ଟା କିନ୍ତୁ ଭଲ ଲାଗୁଛି ପବନ ଗୁରା ବଢିଆ ଖାଲି।
ଆରେ ଫୋକେସ୍ଥେ ଜାଣିଛ ମାନେ କେତେ ପାହାଡ଼ ପୁରା ପାହାଡ଼। ଏତେ ଚାଲି ଚାଲିକା ଗଲା ଆସିକି ଇଏ ହେଇଯିବନି।
ନାଇଁ ଆମେ ଡାଇରେକ୍ଟ ତାବୁ ଗାଡି ରେ ପଳେଇଥିଲୁ ହେଇଯାଗେ।
ହୁଁ ଆରେ ଆମ ଆମେ ଟିକେ ଜାଇନଥିଲୁ ମୋ ବୋଉ ହକା ରେ ଟିକେ ଜେଜେବାପା ଜେଜେମା ତାପରେ ସେମାନେ ବୁଢା ବୁଢୀ ହେଲେଣି ନା ସେମାନେ ଯାଇପାରିବେ କି ତ ସେମାନେ ତା ବାଦେ ଖୁଡି ଆଉ ମୋ ବୋଉ ମୋ ବୋଉର ଟିକେ ଗୋଡ଼ ଭାଙ୍ଗିବାକୁ ସିଏ ବି ଯାଇପାରିବନି। ତ ଏମାନେ ସବୁ ବାଇକ ରେ ପଳେଇ ଏ ଯୋଉ ଅଟୋ ରେ ପଳେଇଥିଲେ ତାପରେ ଦ ଦଦା ଅମୋ ଆଉ ମୋ ଭାଇ ତାପରେ ମୁଁ ଆମ ଆମେ ସବୁ ଚାଲି ଚାଲିକା ଅଧା ବାଟ ଯାଙ୍ଗେ ଯେ କଣ କହିଲ ଏମିତି ସିଧା ସିଧା ଯିବ ମାନେ ଏମିତି ବଙ୍କା ଟଙ୍କା ହେଇକି ଯିବ ତାପରେ ତାର ଉଚ୍ଚତା ଅଧିକ। ହେଇ ଉଠିଲା ବେଳେ ବହୁତ ହାଲିଆ ଲାଗେ ବାକି ଖାଲି ଏତିକି କି ହଁ। ବାକି ଯେତେ ବି ମାନେ ଏମିତି ଯାଉଥିଲୁ ଗୋଟେ ଉତ୍ସାହ ଭୁ ମାନେ ଭରି ଆସୁଥିଲା କି କେମିତି ହେଇଥିବ। ତାପରେ ସେ ଚାରିଆଡ ର ଯୋଉ ସୌନ୍ଦର୍ଯ୍ୟତା ମାନେ ପାହାଡ ଉପରକୁ ଉଠିଲଥିଲାବେଳେ ସବୁ ଗାଁ ଯଉ ସହର ଯେ ଯେତିକି ସବୁ ଥିବ ଛୋଟ ଛୋଟ ଦେଖାଯାଏ ନା ତ ସେଇଟା ମଜା ଲାଗେ। ହୁଁ ତାପରେ ମାନେ ଏ ଏମିତି ଯାଉଥିଲୁ ନା ଗୋଟେ ଗୋଟେ ମାନେ ରାସ୍ତାରେ ଏମିତି ଝରଣା ଟାଇପ ର ଛୋଟ ଛୋଟ ଝରଣା ସବୁ ମାନେ ବୁହିକି ଯାଉଥିଲା ତ ସେଇଟା ଦେଖିବାକୁ ବହୁତ ମଜା ଲାଗେ। ଆଉ ଉପରୁକୁ ଉପରୁକୁ ଗଲା ମାତ୍ରେ କି ଏ ଏତେ ଜୋରେ ପବନ ହଉଥିଲା ନା ଇଛା ବି ହଉନଥିଲା।
ବଢିଆ ପବନ ଖାଇଲେ ଉଡ଼ିଯା ହଁ ମୁଁ ଯାଇଥିଲି।
ସମସ୍ତେ ତ ଯିବେ ଆଉ ଯାହାହେଲେ ବି ଅଯୋଧ୍ୟା ଯିବାର ତ ଏବେ ଆଉ ଇଏ ନାହିଁ।
ଏଇ ପୁରୀରେ ଯୋଉ ଅଯୋଧ୍ୟା ଅଛି ଏଇଠିକି ଗଲେ ହେରି ହବ ଥରେ ଆଉ।
ଉଁ ହୁଁ ପୁରୀରେ ବି ଅଛି ମୁଁ ଜାଣିନି।
ଏଇ ପୁରୀରେ ରାମ ମନ୍ଦିର ଏବେ ତିଆରି ହେଇନି ନୂଆ।
ନାଇଁ ମୁଁ କହିପାରିବିନି।
ହଁ ପୁରୀରେ ଏବେ ତିଆରି ହେଇଛି ପୁରା ବଢିଆ ଦେଖା ଯାଉଛି ଫୋଟ ମୁଁ ଫୋନ ରେ ଦେଖିଥିଲି।
ହୁଁ ପୁରୀରେ ତ ଏବେ ରଥଯାତ୍ରା ପାଇଁ ସବୁ ଉଁ ରଥ ତିଆରି କରିବା ଆରମ୍ଭ ହେଇଯିବଣି?
ଆର ମାସରେ ଏ ରଥଯାତ୍ରା ହେଲା ଆଉ କେତେ ଦିନି କହିଲ ରହିଲା ଆଉ ଅଳ୍ପ ଦିନି।
ହଁ।
ମୋର କେବେ ଇଚ୍ଛା ଅଛି ଯିବା ପାଇଁ।
ହୁଁ ହୁଁ ଏଇ ବାର ତେର ଆଡକୁ ବଧେ ରଥଯାତ୍ରା ଟା ପଡିବ ତେର ଚଉଦ ଭିତରେ।
ହଁ ଆଉ ତମେ କୋଉ କୋଉ ଦର୍ଶନୀୟ ସ୍ଥାନ ଯାଇଛ ବୁଲିବା ପାଇଁ?
ମୁଁ ସେଇ ପୁରୀ କପିଳାସ ତାରିଣୀ ଘଟ ଗାଁ ତାରିଣୀ ଆଉ କୁଆଡେ ସମ୍ବଲପୁରୁ ଯାଇଥିଲି ଦିଥର।
ଉଁ।
ଆଉ କୁଆଡେ?
ଏତିକି ନା ଓ ଓହୋ ମୁଁ ହଁ ମୁଁ ଏବେ ଯୁଆଡେ ଯାଇନି ସେଇରା ଟିକେ ମୁଁ ମୋ ମାନେ ମୋ ମସ୍ତିଷ୍କରେ ଅଛି। କିନ୍ତୁ ଛୋଟ ଛୁଆ ବେଳେ ଯାଇଥିଲି କିଛି କିଛି ଅଛି କିଛି ଅଧିକାଂଶ ଭୁଲି ଯାଇଛି। କୋଉ କୋଉ ମନ୍ଦିର ଓ ଯାଇଥିଲି?
ହଁ ହଁ।
ହଁ ସେମିତି ଖାଲି ଗୋଟେ ଅଛି ଏମିତି ନଦୀ ଟାଇପ ର ହେଇଥିଲା ନା କଣ ଯୋଉ ମହାନଦୀ ଯେମତି ମାନେ ଯାଇନି ସେଇ ମାନେ ହେ ମନ୍ଦିର ଅଛି ସେ ମନ୍ଦିର ପାଖରେ ମହାନଦୀ ଯାଇଛି ତାପରେ ଏମିତି ସବୁ ଉଁ କଣ୍ଟିଲୋ କଣ୍ଟିଲୋ ମୁଁ ଯାଇନି।
କଣ୍ଟିଲ ନୀଳ ମାଧବ ଯାଇଥିବ ବୋଧେ ମନ୍ଦିର ପଛପଟେ ଏଠି ଆଁ ପାଣି। ସମୁଦ୍ର ଟା।
ହଁ ସେମିତି ମୋର ମନ ପଡୁନି ସେଠି କଣ କହିଲ ତାପରେ କାଳିଯାଇ ପୁଣି। କାଳିଯାଇ କାଳିଯାଇ ପୁଣି ଯାଇଛି।
ଓହୋ କାଳିଯାଇ ଯାଇଛ?
ହଁ କାଳିଯାଇ ଯାଇଛି ବାକି ଡର ଲାଗେ ବୋଟ ରେ ଗଲାବେେଳେ ଡଙ୍ଗାରେ ଏମିତି ଯାଉଥିବ ନା।
ହୁଁ କିଛି କହିବନି କିଛି ଭାବିବନି ମତେ ଡୋଲାଉଛି ଶୁଣିଲେ।
ବାକି ପାଣି ଗୁଡା ଯୋଉ ଥିଲା ଟିକେ ଟିକେ ଥଣ୍ଡା ଲାଗୁଥିଲା ନା ତ ତାକୁ ତା ସହିତ ଖେଳିବାକୁ ଭଲ ଲାଗେ।
ଓ ପାଣି ରେ ହାତ ମାରିଲେ କିଛି ହବନି।
ନାଇଁ ସେଇଟା କଣ କଲ ଖାରିଆ ମାନେ ପାଣି ମାନେ ନା ବେଶୀ ମଧୁର ନା ବେଶୀ ଲୁଣିଆ। ଖାରିଆଳ ଆମର ସେଟା ଖାରିଆଳ ହଦ୍ର ନା ଓଡିଶାର ସବୁଠୁ ବଡ ଚିଲିକା ହ୍ରଦ।
ହୁଁ ହୁଁ।
ତାପରେ ତା ଏଇ ଯୋଉ ଚିଲିକା ହ୍ରଦ ବିଷୟରେ ଯୋଉ ଗପଟା ନାହିଁ ସେଇଟା ଶୁଣିବାକୁ ବି ବହୁତ ଭଲ ଲାଗେ। ହୁଁ ଆ ଭାଉଜ କଣ କହିବ କି?
ନାଇଁ ଆଉ କିଛି କହିବିନି।
ହଉ ରଖୁଛି।
ହଁ ହଁ।